ବୁ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ। କଣ କରୁଛନ୍ତି?
ଏବେ ତ ବସିଥିଲି। ଆଉ ଆପଣ କଣ କରୁଛନ୍ତି?
ମୁଁ ବି ଖାଇକି ଆସିକି ବସିଥିଲି ଆଉ।
ଆଚ୍ଛା। କଣ ଖାଇଲ ଆଜି?
ଏଇ ଭାତ ମାଛ ତରକାରୀ ଭଜା ଆଉ।
ଆଜ୍ଞା ଶୁଣିକି ବହୁତ ଭଲ ଲାଗିଲା। ମୋର ତ ମାନେ ଆହୁରି ଖାଇବା ହେଇନି। ରାତ୍ରି ଭୋଜନ ଆହୁରି ହେଇନି ଏଗାରଟା ବେଳେ ରା ଭୋଜନ ପରେ ପଢା ପଢି କରିକି ଟିକେ ଶୋଇପଡ଼େ ଆଉ।
ପଢ଼ାପଢ଼ି କରନ୍ତି, କଣ କଣ ପଢ଼ନ୍ତି?
ଏମ୍ ବି ଏ। ଏଡ଼ାଇ ମୋର ପ୍ର ପ୍ରଥମ ଆଜ୍ଞା ଏମ୍ ବି ଏ ରୁ।
ତା ତାହେଲେ ଆପଣ ବାଣିଜ୍ୟ ବିଭାଗର ଛାତ୍ରୀ।
ଆଜ୍ଞା।
ଆଚ୍ଛା। ଆଚ୍ଛା, ଆଉ ଆପଣଙ୍କର ସେପଟ ଅଞ୍ଚଳରେ ଏଥର ରଜ ପର୍ବ କେମିତି କଟିଲା?
ନିଶ୍ଚୟ ରଜ ପର୍ବ ତ ମଣିଷ ଯେମି ଆମେ ବହୁତ ଓଲି, ଆଜ୍ଞା?
ମୁଁ କହିଲି ରଜ ପର୍ବ ବିଷୟରେ କିଛି କହୁନାହାନ୍ତି?
ନିଶ୍ଚୟ ନିଶ୍ଚୟ ମୁଁ ରଜ ପର୍ବ ବିଷୟରେ ଆପଣଙ୍କୁ କହିବାକୁ ରହିବା ଉଚିତ। ରଜ ପର୍ବ ହଉଛି ଓଡ଼ିଶାରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଲୋକପ୍ରିୟ ପର୍ବ। ଯାହାକି ନାରୀତ୍ଵ, ମାତୃତ୍ୱ, ପ୍ରକୃତି ଏବଂ ଭୂମି ମାତାଙ୍କୁ ଉର୍ବରତା ସହିତ ସମ୍ମାନ ଦେବା ସହିତ ପାଳନ କରାଯାଏ। ରଜପର୍ବ ସାଧାରଣ ତଃ ଜୁନ୍ ମାସରେ ମଧ୍ୟ ଭାଗରେ ମିଥୁନ ସଂକ୍ରାନ୍ତି ସମୟରେ ପାଳିତ ହୁଏ। ଏହା ମୁଖ୍ୟତଃ ତିନି ଦିନ ଏବଂ ଚତୁର୍ଥ ଦିନ ବସୁମତୀ ସ୍ନାନ ସହିତ ସମାପ୍ତ ହେଇଥାଏ।
ହୁଁ, ହୁଁ।
ଏବଂ କହି ରଖୁଛି ଯେମିତିକିି ରଜର ଶବ୍ଦଟି ହଉଛି ସ ରଜସ୍ଵଳା ଶବ୍ଦରୁ ଆସିଛି, ଯାହାର ଅର୍ଥ ହଉଛି ଋତୁମତୀ ନାରୀ। ଏହି ପର୍ବରେ ବିଶ୍ଵାସ କରାଯାଏ, ଭୂମି ମାତାଙ୍କୁ ଏହି ତିନି ଦିନ ଋତୁମତୀ ହୁଅନ୍ତି ଏବଂ ସେଥିରେ ତାଙ୍କୁ ବିଶ୍ରାମ ଦିଆଯାଏ। ଏହି ନାରୀ ଶକ୍ତି, ସୃଷ୍ଟି ଏବଂ ଉବ ଉର୍ବରତାର ସହିତ ପ୍ରତୀକ ହେଇଥାଏ। ଯେମିତିକିି ରହୁଛି ଆମର ସଜବାଜ, ପହିଲି ର ଜ, ମିଥୁନ ସଂକ୍ରାନ୍ତି, ବାସି ରଜ, ବସୁମତୀ ସ୍ନାନ।
ଆଚ୍ଛା, ଆଚ୍ଛା କହିଲ ଦେଖିବା ସଜବାଜ ଟା କଣ ଟିକେ ଭଲସେ କହୁନାହାନ୍ତି?
ନିଶ୍ଚୟ। ଯେମିତିକି ସଜବାଜ ଆପଣ ପଚାରୁଛନ୍ତି। ସଜବାଜ ହଉଛି ରଜର ପୂର୍ବ ଦିନକୁ ସ ସଜବାଜ ଆମେ କହିଥାଉ। ଏହି ଦିନ ଘରେ ସଫାସୁତ ର କରାଯାଏ, ପିଠା ପ୍ରସ୍ତୁତି କରାଯାଏ ଏବଂ ପର୍ବ ପାଇଁ ସମସ୍ତ ପ୍ରସ୍ତୁତି କରାଯାଏ।
ଆଚ୍ଛା, ଆଚ୍ଛା ପହିଲି ରଜ ମାନେ କଣ? ଏହା ରଜର ପ୍ରଥମ ଦିନ ଝିଅ ଏବଂ ମହିଳା ମାନେ ନୂଆ ବସ୍ତ୍ର ପିନ୍ଧି ଅଳଦା ଲଗାନ୍ତି ଓ ଏକାଠି ଦୋଳି ଫୁଳି ଖେଳନ୍ତି ଆଉ ନାଇଁ।
ଆଜ୍ଞା, ଆଜ୍ଞା।
ଆଚ୍ଛା ଯୋଉ ଆମର ଅଛି ତୃତୀୟ ଦିନ ବା ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି।
ଆଜ୍ଞା।
ଏଇ ଦିନ ଟା କଣ ଟିକେ କହିବେ କି? ।
ମିଥୁନ ସଂକ୍ରାଯ୍ୟ ରଜ ସଂକ୍ରାନ୍ତି କୁ ଆମେ ଦ୍ଵିତୀୟ ଦିନ ସବୁଠାରୁ ମୁଖ୍ୟ ଦିନ ଏଇଟା ହେଇଥାଏ ଆମ ପାଇଁ। ଏହି ଦିନ ସୂର୍ଯ୍ୟ ମିଥୁନ ରାଶିକୁ ପ୍ରବେଶ କରନ୍ତି ଏବଂ ବର୍ଷା ଋତୁର ଆଗମନର ସୂଚନା ମିଳେ।
ଆଚ୍ଛା, ଟିକେ ଆପଣ ଧୀରେ ଧୀରେ କହିଲେ ଭଲ ହୁଅନ୍ତା।
ନିଶ୍ଚୟ, ନିଶ୍ଚୟ ଯେମିତିକି, ଆପଣଙ୍କୁ କହି ରଖୁଛି ମୁଁ। ମିଥୁନ ସଂକ୍ରାନ୍ତି ହଉଛି ମାନେ ଆମର ସେଇ ଦିନ ହଉଛି ଦ୍ଵିତୀୟ ରଜ। ସେଇଦିନ ଆମେ ସବୁଠୁ ମୁଖ୍ୟ ଦିନ ହିସାବରେ ଆମେ ପାଳନ କରିଥାଉ। ସେହିଦିନ ହିଁ ଯେମିତିକି ଆମେ ନୂଆ ଲୁଗା, ବସ୍ ସ୍ତ୍ର ପିନ୍ଧିକିରି ଅଳତା ଲଗେଇକିରି, ପିଠା ପଣା ମା ମାନେ ବନେଇଥାନ୍ତି। ଯେମିତି କିି ପୋଡପିଠା ଏଣ୍ଡୁରି ପିଠା, ଚକୁଳି ପିଠା, ମଣ୍ଡା ପିଠା। ଏସବୁ ଖାଇକିରି, ଦୋଳିରେ ଆମେ ଝୁଲିକିରି ପାନ ଖାଇକିରି ମିଠା ପାନ ଖାଇକିରି ରଜ ବିଷୟରେ ମାନେ ଦୋଳି ଖେଳିଥାଉ।
ତୋମେ ମିଠା ପାନ, କଡା ପାନ ଖାଉନି ନା ଖାଉନି କି?
କଡା ପାନ ସେଟା କେମିତି ବନାଯାଏ ମୋତେ କହିପାରିବେ? ମୁଁ ତ ଜାଣିନି ସେଟା କଣ ଏ
ନୋ ତୋତେ କହିବାକୁ ଗଲେ ମୁଁ ବି କିଛି ସେଗୁଡା ଜୀବନରେ ମୁଁ କିଛି ଖାଇନି, ତ ମୁଁ ମୋର ବି କି ତା ବିଷୟରେ କିଛି ଅଭିଜ୍ଞତା ନାହିଁ। କଣ କେମିତି ହୁଏ, ମୁଁ ତ କେବେ ଦେଖିନି ଭଲସେ ଆଉ।
ଆଜ୍ଞା, ତ ଆପଣ ବି ପାନ କେବେ ଖାଇନାହାନ୍ତି?
ନାଇଁ, ନାଇଁ।
ଆଚ୍ଛା।
ମୋ ଜୀବନରେ ଥରେ ଖାଇଥିଲି କଣ ସେଟା ଆମର ସୁଇଟ୍ସ ସୁପାରି ଯୋଉ ଆସେ।
ସେଇଟା କଣ ମୋତେ କହିପାରିବେ କି।
ସେଇ ଯୋଉ କଳା କଲର ର ଗୁଆ ଟାଇପୂ ର ସେଟା ଆସେ ଖାଇଲେ ଟିକେ ଟିକେ ମିଠା ଲାଗେ ଆଉ ଥରେ ଖାଇଥିଲି। ବେହସ ହେଇ ଯାଇଥିଲି ମୋ ଜୀବନରୁ ଆଉ ସେ ଦିନ ଠାରୁ ଆଉ କିଛି ଜୀବନରେ କଡା ନିଶାଦ୍ରବ୍ୟ ମୋ ଜୀବନ ଠାରୁ କେବେ ଛୁଇଁନାଇ।
ଆଜ୍ଞା ଶୁଣିକି ବହୁତ ଭଲ ଲାଗିଲା କି ଆପଣ ନିଶାଦ୍ରବ୍ୟ କିଛି କରୁନାହାନ୍ତି। ଆଜିକାଲିର ପିଲାମାନେ ଛୋଟ ବୟସରୁ ଷୋହଳ ବର୍ଷରୁ ହିଁ ସେମାନେ ନିଶା ଦ୍ରବ୍ୟ ସବୁ କିଛି ଆରମ୍ଭ କରିଦିଅନ୍ତି।
ଷୁଳ ବର୍ଷ ରୁ ତ ଏବେ ଆଉ କମନ୍। ମାନେ ସାଧାରଣ ଲ-ପିଲାମାନେ ତ ଉଁ, ଛାଡ ଦଉଡ ଦ୍ଵିତୀୟ ତୃତୀୟ ର ପିଲାମାନେ ବି ଏବେ ପାନ, ଗୁଣ୍ଡି, ସଫଳ ଇତ୍ୟାଦି ଭିତରେ ଯୋଉ ଯୋଉ ଭତା ପ୍ରକାରର ସବୁ ଅଛି ଆମର। ଜିନିଷ ତାକୁ ଖାଇକି ପୁରା ନଷ୍ଟ।
ଆଜ୍ଞା।
ଆଚ୍ଛା ହଉ ଛାଡ ଏବେ ଆମେ ଯିବା ଆମର ଟପିକ୍ ଉପରୁ ରଜ ଉପରକୁ ଆମେ ଯିବା। ତାପରେ ଆମର ମିଥୁନ ସଂକ୍ରାନ୍ତି ଗଲା, ତାପରେ ଆମର ଆଇଲା ବାସି ରଜ।
ଆଜ୍ଞା।
ବାସି ରଜ ଅଥ କଣ ଯେମିତି ଆ, ରଜର ତୃତୀୟ ଦିନକୁ ବାସି ରଜ କୁହାଯାଏ ନାଇଁ?
ଆଜ୍ଞା, ଆଜ୍ଞା।
ଏଇ ଦିନ ମଧ୍ୟ ଆନନ୍ଦ ଖେଳକୁଦ ଓ ଭୋଗ ଭୋଜନରେ କଟିଯାଏ, ମାନେ ଆନନ୍ଦ ଅର୍ଥାତ୍ ରଜରେ ଝିଅ ପିଲାମାନେ ଡୋଳି ଖେଳନ୍ତି, ପୁଅ ପିଲାମାନେେ କବାଡି ଫବାଡି ଇତ୍ୟାଦି। ଖେଳନ୍ତି ନାଇଁ?
ଆ।
ବିଭିନ୍ନ ପ୍ରକାର ଘରେ ସବୁ ପିଠା ପଣା ହୋଇଥାଏ ସେଥିରେ ଖାଇକି ତାକୁ ମଜା ମଉଜ କରନ୍ତି ଆଉ, ନାଇଁ?
ଆଜ୍ଞା, ଆଜ୍ଞା।
ଆଚ୍ଛା। ଆଚ୍ଛା ରଜ ପର୍ବର ପରମ୍ପରା କିଛି ଆପଣ କହିପାରିବେ କି?
ନିଶ୍ଚୟ। ଯେମିତିକି ରଜ ପର୍ବର ପରମ୍ପରା ହଉଛି ଆମର ପ୍ରଥମତଃ ଦୋଳି। ରଜ ଦୋଳି ଖେଳିବା, ନୂଆ ପୋଷାକ ପିନ୍ଧିବା।
ଆଚ୍ଛା।
ଅଳତା ଏବଂ ଶୃଙ୍ଗାର କରିବା ରଜ ଗୀତ ଗାଇବା, ପାନ ଖାଇବା, ପିଠାପଣା ଖାଇବା। ଏବଂ ତାହା ସହିତ ରଜର ମହତ୍ତ୍ବ ହଉଛି ନାରୀ ମାନଙ୍କୁ ମାନେ ବିଶ୍ରାମ ମିଳି ଥାଏ, ସେଇ ତିନି ଚାରି ଦିନ, ଆଜ୍ଞା।
ମାନେ ସେଇ ତିନ ଚାରି ଦିନ ହେଲା ମହିଳା ମାନଙ୍କୁ ବିଶ୍ରାମ ଦେବା ଭଲ ଭାବରେ।
ଆଜ୍ଞା ଆଜ୍ଞା ଯେମିତିକି ଆମେ କିଛି ବି କାମ କରିବୁନୁ ସେଇ ରଜ ପର୍ବରେ। ହଁ ଫଳ ର ପନିପରିବା ରୁ କଟାକଟି ଧରି କିଛି ବି ଏହା ତ କି ଭଗବାନଙ୍କୁ ପୂଜା ବି ହୁଏନି ସେଇ ଚାରି ଦିନ। କହିବାକୁ ଗଲେ ରଜ ପର୍ବ ଏଥିପାଇଁ ମନାଯାଏ ମହିଳାଙ୍କୁ ମାନେ ବି ବିଶ୍ରାମ ଏଇ ଚାରି ଦିନ ବହୁତ ବିଶ୍ରାମ ମିଳିଥାଏ ବର୍ଷକୁ ଥରେ। ଆଜ୍ଞା।
ଆଉ ରଜ ପର୍ବରେ ତ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଏ ଯେମିତି କି ପିଠାପଣା।
ଜାଣିଚନ୍ତି ନା ମୁଁ କହିବି
ସରି
ଆପଣ ଜାଣିଛନ୍ତି ସେ ପିଠାପଣା ବିଷୟରେ ନା ମୁଁ କଇବି
ହଁ ମୁଁ ଜାଣିଛି ଆପଣ ଯେମିତି କିି କାକର ପିଠା ମୁଁ ଜାଣେ ମଣ୍ଡା ପିଠା ଏଣ୍ଡୁରି
ଆଛା।
ପିଠ ଆପଣ କଣ କଣ ପିଠା ବିଷୟରେ ଜାଣିଚନ୍ତି?
ଇଇ ପୋଡ ପିଠା ଯେମିତି କିି ପାନ ମୁ ସରି ମଣ୍ଡା ପିଠା ଚକୁଳି ଆରିସା ପିଠା ଏଇ ସବୁ ଆଉ।
ଆଛା ପଡପିଠା ଆପଣ ଜାଣିଛନ୍ତି ବୋଲି କହୁଥିଲେ। ପୋଡ଼ପିଠାର ମତେ ଯଦି ଆପଣ ଯଦି ଟିକେ ରେସିପି ଟା କହିବେ ମୁଁ ନିଶ୍ଚୟ ମୋ ତରଫରୁ ମୁଁ ବନେଇବି ଏବଂ ଖାଇବି ବି ତାର ଅନୁଭୂତି ବି ଆପଣଙ୍କୁ ସେୟାର କରିବି କେମିତି ବନାନ୍ତି ଆପଣ ପୋଡପିଠା?
ମୁଁ ତ ଆମେ ତ ପୁଅ ପିଲା ନା ଆମେ କଣ କହିପାରିବୁନି?
ଆଜ୍ଞ ଆଜ୍ଞା। ନିଶ୍ଚୟ ନିଶ୍ଚୟ ଆପଣ ଘରେ ତ ଆପଣଙ୍କର ମାଙ୍କ ଘରେ ମିନ୍ସ ଆପଣଙ୍କ ଘରେ ବନାନ୍ତି ପୋଡପିଠା।
ଘରେ ତ ବନାନ୍ତି ହେଲେ ମୁଁ କେବେ ଦେଖିନି କି ଜାଣିନି।
ଆପଣ କିମି ନାହାନ୍ତି କି ପ୍ରପିଠା?
ତମ ଭିତରୁ ଖାଇବା ବଢ଼ାହେଇଚି ଖାଇବା ପାଇଁ ମୁଁ ଖାଏନା। ଆପଣଙ୍କୁ ଭଲ ଲାଗେ
ବୋହୁତ ମତେ ବୋହୁତ ଭଲ ଲାଗେ କିନ୍ତୁ ସେ ଯେହେତୁ ପ ପିଠା ମାନଙ୍କରେ ନଡିଆ ପଡେ। ନଡ଼ିଆ ମତେ ପସନ୍ଦ ନୁହଁ କିନ୍ତୁ ନଡିଆ ଗୁଡାକ କାଢ଼ିକି ଆଉ ସବୁ ଜାଗା ଖାଇଦିଏ। ଆଉ କଣ?
ଆଛା ରଜ ପର୍ବ ତ ଏମିତି ପାଳନ ହୋଇଯାଏ ତାପରେ ଆପଣ ସେପଟରେ କିଛି ପ୍ରସିଦ୍ଧ ପୂଜା ଫୂଜା କି ହୁଏ ନାହିଁ?
ନିଶ୍ଚୟ ଆମର ଯେମିତି କହିବାକୁ ରଖିକି ଗାଁ ରେ ତ ବହୁତ ଗୁଡିଏ ପୂଜା ପର୍ବ ପାଳନ ହୁଏ। କହିବାକୁ ଗଲେ ବାର ବର୍ଷରେ ମାନେ ବାର ମାସରେ ତେର ପର୍ବ ଯୋଉ ପଡେ। କଥାରେ ଅଛି ତ ବହୁତ ଗୁଡିଏ ଯେମିତିକି କାଳୀ ପୂଜା ଦୁର୍ଗା ପୂଜା ଏବଂ ନୂଆଖାଇ ଗଣେଶ ପୂଜା ସରସ୍ଵତୀ ପୂଜା ହୋଲି। ଏମିତି ବୋହୁତ ଗୁଡିଏ ପର୍ବପର୍ବାଣି ଆମ ଗାଁରେ ଏବଂ ବନାଯାଏ ଏବେ ବି।
ଆଛା ଆଛା ସା ସେଥିମଧ୍ୟରୁ ମାନେ ଟିକେ କାଳୀପୂଜା ବିଷୟରେ କିଛି କହିବେ କି?
ନିଶ୍ଚୟ ଆପଣ କାଳୀ ପୂଜ ବିଷୟରେ ଜାଣିବା ପାଇଁ ଚା
ହଁ କୁହନ୍ତୁ ଟିକେ ଆମେ ଜାଣିବା କୁହନ୍ତୁ ଟିକେ ମୁଁ ଶୁଣେ।
ନିଶ୍ଚୟ। କାଳୀ ପୂଜା ହଉଛି ମା କାଳୀଙ୍କର ଆରାଧନା ପାଇଁ ମିନ୍ସ ପାଳନ କରାଯାଇଥାଏ ଏହା ଏକ ପ୍ରମୁଖ ହିନ୍ଦୁ ପର୍ବ। ମା କାଳୀଙ୍କୁ ଶକ୍ତି ସାହସ ଏବଂ ଅଶୁଭ ଶକ୍ତିର ବିନାଶକାରୀ ଦେବୀ ଭାବରେ ପୂଜା କରାଯାଇଥାଏ ଏହି ପର୍ବ ବିଶେଷ କରି ଓଡ଼ିଶା ପଶ୍ଚିମବଙ୍ଗ ଆସାମ ତ୍ରିପୁରାରେ ବହୁତ ଧୁମଧାମ ରେ ପାଳନ କରାଯାଇଥାଏ।
ହଁଛ
ଆପଣଙ୍କର ସେପଟେ ଆଡ଼େ କାଳୀପୂଜା ହୁଏ।
ହଁ ଆମ ଏପଟ ଆଡେ ହୁଏ କିନ୍ତୁ ଆମ ଘର ପାଖରେ କୋଉଠିି ହୁଏ ନା ବହୁତ ଦୂର ଜାଗାରେ ହୁଏ ଆଉ।
କିପରି ପାଳନ କରାଯାଏ ମତେ ଯଦି କହିବା ନେ ମୁଁ ବହୁତ ଖୁସି ହେବି।
ଆ ମୁଁ ଜାଣିଛି କାଳୀପୂଜା ସାଧାରଣତଃ କାଳୀପୂଜା ଦୀପାବଳିର ଅମାବାସ୍ୟା ରା ତିରେ ପାଳନ କରାଯାଏ। ଏଇ ରାତିରେ ଭକ୍ତମାନେ ମା କାଳୀଙ୍କ ଆରାଧନା କରି ତାଙ୍କର ଆଶୀର୍ବାଦ ପ୍ରାର୍ଥନା କରିଥାନ୍ତି।
ଆଜ୍ଞା।
ଆଚ୍ଛା ମା କାଳୀ ଙ୍କ ପରିଚୟ ଆପଣ ଜାଣିଚନ୍ତି?
ନିଶ୍ଚୟ ଯେମିତି ମା କାଳୀ ହୋଉଚନ୍ତି ଦେବୀ ଦୁର୍ଗାଙ୍କ ଏକ ଶକ୍ତିଶାଳୀ ରୂପ। ପୁରାଣ ଅନୁସାରେ ଅଶୁର ମାନଙ୍କ ବିନାଶ ପାଇଁ ମା କାଳୀ ଅବତାର ଗ୍ରହଣ କରିଥିଲେ। ସେ ଅଧର୍ମ ଅନ୍ୟାୟ ଏବଂ ଅଶୁଭ ଶକ୍ତିର ନାଶ କରି ଧର୍ମର ସ୍ଥାପନା କରିଥାନ୍ତି। ଆଉ ଏବଂ କହିବାକୁ ଗଲେ କାଳି ପୂଜାର ମହତ୍ଵ କଣ କଣ ଯଦି ଆପଣ ଯଦି ଜାଣିଛନ୍ତି ମୋତେ କହିବେ ମାନେ ମୁଁ ବହୁତ ଖୁସି ରହି ହେବିି।
କାଣୀ ପୂଜାର ସ ମହତ୍ଵ ବର୍ଷର କଣ କି ଅଶୁଭ ଶକ୍ତି ଉପରେ ଶୁଭ ଶକ୍ତିର ବିଜୟ ହୋଇଥାଏ। ଏବଂ ଭୟ ନକାତ୍ମକତାରୁ ମୁକ୍ତି। ସାହସ ଶକ୍ତି ଓ ଆତ୍ମବିଶ୍ଵାସର ପ୍ରତୀକ। କାଈ ପୂଜା କିପରି ବା ଏଇପରି ଭାବରେ ତାର ସବୁ ମହତ୍ଵ ଅଛି ଆଉ ଯେମିତି ଭକ୍ତମାନଙ୍କର ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ଆଣିଥାଏ।
ଆଜ୍ଞା। ଆପଣଙ୍କ ସହିତ କଥାଇରେ ମତେ ବହୁତ ଭଲ ଲାଗିଲା। ଏମିତି କରନ୍ତୁ ସବୁବେଳେ ମନେ ପକେଇଥାନ୍ତୁ ଆପଣଙ୍କର କଲ ମାନେ ଆସିଥିବାରୁ ମୁଁ ବହୁତ ଖୁସି ଅଛି।
ଆଜ୍ଞା ବହୁତ ବହୁତ ତମକୁ ବି ବହୁତ ବହୁତ ଧନ୍ୟବାଦ ତମ ପାଖରୁ ବି ମୁଁ କିଛି ବହୁତ ଜାଣିବାକୁ ପାଇଲି।
ହୁଁ ଧନ୍ୟବାଦ ବନ୍ଧୁ ତାହେଲେ ଏଇ କଲ ଟି ମୁଁ ସମାପ୍ତ କରୁଛି ଜୟ ଜଗନ୍ନାଥ। ଶୁଭ ରାତ୍ରୀ ନିଶ୍ଚୟ।